ହ୍ୟାଲୋ।
ହ୍ୟାଲୋ ବନ୍ଧୁ ଜୟ ଜଗନ୍ନାଥ।
ଯାହା। ଜଗନ୍ନାଥ କଣ କରୁଛନ୍ତି।
କ ଟିକେ ଖାଇବା କରିକି ବିଶ୍ରାମ ନେଉଛି ଆଉ ଆପଣ କଣ କରୁଛନ୍ତି?
ଓହୋ ତେବେ ତ ଆପଣ ବହୁତ ଭଲ କରିଛନ୍ତି ଆଉ ଆଜି ଆପଣଙ୍କର ଏତେ ଦିନ ପରେ କିନ୍ତୁ ମୋ କଥା ହେଛି ମନେ ପଡିଲା।
ହଁ ଟିକେ ବିଶ୍ରାମ ନଉଥିଲି ଭାବିଲି ଟିକେ କେତେ ଦିନ ହେଲାଣି କଥା ହେଇନି ଟିକେ କଥା ହେଇଯିବା
ହ ତେବେ ତ ବେଶ ଭଲ କଥା ଆଉ ଆପଣ ଖାଇବା ପିଇବା କଣ କରିଛନ୍ତି ଆସି ତା ଆସି ସାଢ଼େ ଦିଟା ହେଲାଣି
ହଁ ସେଇ ପଖାଳ ଆଉ ପୋଟଳ କ ସୋରିଷ ମସା ସୋରିଷ ମସା ଦେଇକି ଗୋଟେ ହେଇଥିଲା ତେଲ ଘରରେ ଆଉ ହେଇଥିଲା ଶାଗ ଭଜା ଆଉ ଛୁଇଁ ତୁଳା କହ ଗ ଆଉ ଆ କଣ
ଓହୋ ଆମର ତ କଣ ଭାତ ଡାଲମା ହେଛି ମାମା କରିକି ଯାଇଛନ୍ତି ମୁଁ ଖାଇବି ଏବେ ଆଉ।
ଆଚ୍ଛା ଆଚ୍ଛା ବେଶ ଲେଟ ହେଇଗଲାଣି ଆପଣ ଖାଇଦେଲେ ଭଲ ହବ।
ଓହୋ ଆଉ କଣ ଆପଣଙ୍କର କଲେଜରେ କିଛି ମାନେ ଜରୁରୀ କାଗଜପତ୍ର ଦେଲେଣି ନା ଦେ ନାହିଁ।
ହଁ ନେଇଛି ମୁଁ ଆଣି ସାରିଲିଣି ପହର ଦିନ ିବାରୁ ଦେଇଥିଲେ ଆଣି ସାରିଲିଣି
ଓହୋ ତେବେ ତ ବେଶ ଭଲ ହେଲା ଆଉ କଣ
ନିଶ୍ଚୟ ନିଶ୍ଚୟ
ଆଉ କଣ କୁହନ୍ତୁ ଆପଣ କେମିତି ଅଛନ୍ତି ଭଲ ଅଛି ଦେହ ନା କଣ
ହଁ ପୈତ୍ରୀ ତ ଆପଣଙ୍କୁ ମୋର ଟିକେ ଫାଣ୍ଡା ଯୋଉ ହେଇଥିଲା ସେଟା ଟିକେ କମି ଯାଇଛି ଦେହ ଟିକେବେ ସୁସ୍ଥ ଲାଗୁଛି ମତେ ଆଉ
ଓହୋ ତ ତ ବେଶ ଭଲ ତା ଆପଣଙ୍କ ପରିବାର ସବୁ। ମାମା ଅଙ୍କଲଣ୍ ଆଉ ଆପଣ ସାନ ଭାଇ ସବୁ କଣ କରୁଛନ୍ତି।
ହଁ ସବୁ ଭଲ ଅଛନ୍ତି ସମସ୍ତେ ଏବେ ନିଦ୍ରାକୁ ପଳିଲେଣି ମୁଁ ହିଁ ଏକ ଏବେ ଯାଏ, ଚେଇଁଛି।
ଓହୋ ତବେ ତ ବେଶ ଭଲ ହେଲା।
ନିଶ୍ଚୟ ନିଶ୍ଚୟ ଆଉ କଣଥର ପଢାପଢା ଯିବେ ନା ନାଇଁ।
କଣ କହିଲେ କଣ କହିଲେ?
ବହିଲେ ଏଥର କୁଆଡେ ବୁଲ ବୁଲିବାକୁ ଯିବେ ନା ନାଇଁ।
ଏଥରକୁ ବୁଲିବାକୁ ଭାବୁଛି ଦେଖିବା କୁଆଡେ ଯିବା ନା ନାଇଁ ଦେଖିବା।
ଆଚ୍ଛା ଆଚ୍ଛା ତ ଭାବିଚଥରକ ରଥ ଯାତ୍ରାକୁ ଯିବି ବୋଲି ଆପଣ ଯିବେ।
ହଁ ଯଦି ଆପଣ ଡାକିବେ ନିଶ୍ଚିନ୍ତ ମନାକ କରିବ।
ନିଶ୍ଚୟ ନିଶ୍ଚୟ ଠିକ ଅଛି ତାହେଲେ ଯେହେତୁ ମୋର ପୁରୀରେ ମୋ ମାମଁ ଘର ତ ଆମର ଟେନସନ ନାହିଁ ଆରାମରେ ଯିବା ଖ ପକି ରଥ ଜଗ କରିକି ଘରୁ ଘରୁ ପଳେଇଲେ ଆମକୁ ବହୁତ ସୁବିଧା ହବ ବେଶୀ ଭୋରେ ଭିଡ ନଥିବ ଦେଖିକି ଆସିବ ଆଉ।
ହଁ ହଁ ନିଶ୍ଚୟ ନିଶ୍ଚୟ ଆମେ କେମିତି କରିବା। ଆଉ ଆପଣଙ୍କର କଣ ଆଜି କୁଆଡ଼େ ଆଉ ଯାଉଥିଲ ବୋଧେ ମୁଁ ଦେଖୁଥିଲି ଆଜି ଆପଣଙ୍କୁ ବାଟରେ ଦେଖିଲି ସାଇ ମନ୍ଦିରରେ।
ଆଚ୍ଛା ଆଛା ମତେ ଦେଖିବେ କାଇଁ ଆଜି ତ ମୁଁ କୁଆଡେ ଘରୁ ଯାଇନାହିଁ।
ଓହୋ ତେବେ ମୋର କିଛି ଭୁଲ ଦେଖିଥାଇପାରେ କାରଣ ମୁଁ ଦେଖିଲି ତ ଆପଣଙ୍କ ଭଳି ଜଣେ ଲୋକଟେ ମତେ ଦେଖା ଗଲେ ମୋତେ ଲାଗିଲା କି ସାଇକେଲ ଧରି ଆପଣ ଯାଉଥିବେ କାଳେ।
ଆଛା ନାଇଁ ମୁଁ ଆଜି ଘରୁ ବାହାରିନି ଏଇ ସନ୍ଧ୍ୟା ବେଳେ ଯିବି ମୋର ଦ୍ୱିତୀୟ ଦିନ ଯେମିତି ସବୁବେଳେ ମୁଁ ଦୌଡେ ସନ୍ଧ୍ୟା ବେଳକୁ ଯା ବାହାରକୁ ବାହାରିବି ଆଉ।
ଓହୋ ଆଉ ଆପଣଙ୍କର କଣ ସବୁ ଖବର ଆପଣ ଦେହଫେହ ସବୁ ଭଲ ଅଛି ତ?
ହଁ ଏବେ ତ ଦେହ ସୁସ୍ଥ ଅଛି ଆଉ ଆପଣଙ୍କର?
ହଁ ମୁଁ ତ ଏକଦମ ଭଲ ସୁସ୍ଥ ଅଛି ଆଜି କିଛି ଦିନ ପରେ ଟିକେ ଆଜି ଭଲ ଲାଗିଲା କାହିଁ କେଜାଣି କିନ୍ତୁ ଆଜି ଟିକେ ସକାଳୁ ଟିକେ ଭଲ ଲାଗିଲା ଦେହଟା ତ।
ଆଚ୍ଛା ଆଚ୍ଛା ଭଲ ବହୁତ ବଢିଆ କଥା କହିଲେ ଆପଣ। ଯୋଉ ଭଳିଆ ପାଗ ଦେଇଛି ଡ୍ରେସ୍ ପତ୍ର ସୁଖେଇବାରେ ଭାରି ପ୍ରୋବଲେମ୍ ହଉଛି।
ଓହୋ ଆଉ ଆପଣଙ୍କ ଆଡେ ସେପଟେ ମାନେ ବର୍ଷା ଫର୍ଷା ଉଠେଇଲାଣି ନା କଣ କରୁଛି?
ହଁ ସକାଳୁ ତ ବର୍ଷା ଉଠେଇଥିଲା ତାପରେ ବର୍ଷା ହେଲା ବି ତାପରେ ଏବେ ଟିକେ କମି ଯାଇଛି ଟିକେ ଟିକେ ଖରା ହଉଛି।
ଓହୋ ତେବେ ତ ବେଶ ଭଲ କ ଆଉ କଣ କୁହନ୍ତୁ ଆଉ ଆପଣ କେମିତି ଆଜି ମାନେ ହଠାତ୍ ମନେ ପଡିଗଲା ମୁଁ ତ ମାନେ ଆଶ୍ଚର୍ଯ୍ୟ ହେଇଗଲି ଆପଣଙ୍କର ଏତେ ଦିନ ହେଲା କଲ ନଥିଲା ଆପଣ ତ ଗାଏବ ହେଇଯାଇଥିଲେ।
କହିବାକୁ ଗଲୁ ଭଜିଥିଲି ବେଶୀ ଲୋକଙ୍କ ସହିତ ବାର୍ତ୍ତାଳାପ ବି କରିବାକୁ ସମୟ ପାଇଲି ନାହିଁ ତାପରେ ଏବେ ଟିକେ ଖାଇକି ବିଶ୍ରାମ ନାଉଥିଲି ଫୋନ୍ ଟା ଟିକେ ଧରିଥିଲି ଭାବିଲି ଟିକେ ଚଲେଇବି ତା ପରେ ଆପଣ ଙ୍କ କଥା ଟି ମନେ ପଡିଲା ମୁଁ କହିଲି ବନ୍ଧୁ ଙ୍କ ସହିତ କେତେ ଦିନ୍ ହବ ବା ତାଳପ କରିନାହିଁ ଆଜି ଟିକେ କରିଦେଲେ ଭଲ ହବ ସେଥିପାଇଁ କରିଲି ଏବେ ଆଉ।
ଓହୋ ତେବେ ତ ବେଶ ଭଲ କଥା ଆଉ ଆପଣ ମାନେ ତ ଆଉ ଆପଣଙ୍କର ମାନେ ଯୋଉ କହୁଥିଲି କଣ କହିଲେ ଆପଣଙ୍କର ମାନେ ମୁଁ ଶୁଣୁଥିଲି ଆପଣଙ୍କର କିଛି ମାନେ ଗୋଟେ ଅସୁବିଧା କଣ ଗୋଟେ ହେଇଥିଲା ବୋଲି କିନ୍ତୁ ମୁଁ ସମ୍ପୂର୍ଣ୍ଣ ରୂପେ ତାହା ମାନେ ବୁଝିପାରିଲିନି ସେଇଟା କଣ ହେଇଥିଲା କିଛି ମତେ ଭଲରେ କହିବେ କି।
ଅସୁବିଧା ହଁ ଅସୁବିଧା ସେମିତି କିଛି ନାହିଁ, ସେଁ ହେଇଥିଲା ହେଲା ବୋଲି ସେମିତି ଗୋଟେ ଏଇଆ ଯେ ମୋର ଏଇ ପାଠ ପଢାକୁ ନେଇକି ଟିକେ ଅସୁବିଧା ହେଇଥିଲା ଆଉ। ସେଇୟଆ କହୁଥିଲି ଆପଣଙ୍କୁ ସେ କହିବାକୁ ଭାବିଥିଲି ତ କହିନି ଆଉ।
ଓହୋ ଆପଣ ମାନେ କିଛି ଅସୁବିଧା ଏବେ ନାହିଁ ତ ଆପଣଙ୍କ ଦୈନନ୍ଦିନ ଜୀବ
ନାଇଁ ଏବେ ଆଉ କିଛି ନାହିଁ ଏବେ ସବୁ ଠିକ୍। ଚାଲିଚି।
ଓ ତେବେ ତ ବେଶ ଭଲ କଥା ଆଉ ଆପଣଙ୍କର ତ ଏବେ ମାନେ କହିବାକୁ ଗଲେ ସଙ୍ଗେ ସଙ୍ଗେ ଏଇ କିଛି ଦିନ ହେବ ପିତୃ ଦିବସ ଗଲା ଆପଣ କିପରି କଣ ପାଳନ କଲେ?
ଦିବସ କଣ ପାଳନ କରିବି ହଁ ସେମିତି ଯାହା ୱିଶ କରିଥିଲି ଆଉ କିଛି ଦବା ଦବି ଭାବିଥିଲି କଣ ଦେବି ବୋଲି କହିଲି ପାଖରେ ତ ସେମିତି କିଛି ଅର୍ଥ ନାହିଁ ଆଉ ଅର୍ଥ ଯଦି ଅଧିକା ଥାନ୍ତା ଟିକେ କଣ ଭଲ ଦାମିକିଆ ଜିନିଷ ଟା କଣ ଦେଇଥାନ୍ତି ଉପହାରରେ ସେମତି ତ ଥ ନାହିଁ ସେତ ତେବେ ଭାବିଲି ଦେଖିବା ଆଉ କେବେ ନିଶ୍ଚୟ ଦେବି ଦେବି।
ଓହୋ ତେବେ ତ ବେଶ ଭଲ କଥା ଆଉ କାଲି କାଲି ଗୋଟେ କଣ ଗଲା ଗୋଟେ କାଲି ଗୋଟେ ମାନେ ଗୋଟେ ଭଲ ଦିନଟେ ଗଲା ହେଲେ ମୁଁ ଆପଣଙ୍କୁ କାଲି ମାନେ ଶୁଭେ୍ଛା ଜଣେଇ ପାରିଲି ନାହିଁ କାରଣ କାଲି ମୋର ଟିକେ ମାନେ କଣ କହିଲେ ଫୋନରେ ମୋର ପଇସା ନଥିଲା ତ ସେଥି ମୁଁ ଆପଣଙ୍କୁ ଜଣେଇ ପାରିଲି ମଧ୍ୟ ନାହିଁ।
ଆଛା ଆଚ୍ଛା ଏତେ ଅସୁବିଧା ତାହେଲେ। ଆଚ୍ଛା ଚଳିବ କିଛି ଅସୁବିଧା ନାହିଁ ଗୋଟେ ଚଳିବ କିଛି ଅସୁବିଧା ନାହିଁ।
ଓହୋ ଆଉ ଆଉ କଣ କୁହନ୍ତୁ ଆପଣ?
ଆଉ କଣ କହିବା ଅର୍ଥର ତ ଏବେ ଘୋର ଅଭାବ କୁଆଡେ କିଛି ଅର୍ଥ ପାଉନାହିଁ, ସଞ୍ଚୟ ବି କରିବାକୁ ପଇସା ବି ସେତିକି ନାହିଁ ଯେ ସଞ୍ଚୟ କରିବାକୁ ସେ ଅର୍ଥରେ ଟିକେ ଯାହା ହେବେ ଟିକେ ଅସୁବିଧା ଆଉ।
ଓ ତା ତ ସମସ୍ତଙ୍କର ଏମିତି ଥାଏ ଆମ ମଧ୍ୟମିକ ପରିବାର ଆପଣ ତ ଜାଣିଥିବେ ଏଇ ସବୁ ସମସ୍ୟା ସବୁଦିନ ଲାଗି ରହି ସେଥିରେ କିଛି କଥା ନାହିଁ, ଆପଣ ଇଏ କରନ୍ତୁ ମାନେ ନିଜର କାମ ଠିକ ଭାବେ କରନ୍ତୁ ଏବଂ ଯେଉଁ ଆଜେ ବାଜେ ଖର୍ଚ୍ଚ ଯେଉଁ ସବୁ ଆପଣ ଯଦି ଯଦି ବିି କରୁଚ ମୁଁ ତ ଜାଣିିନାହିଁ ଆପଣ କରୁଛନ୍ତି କି ନାହିଁ ଯଦି ବି ଆପଣ କରୁଛନ୍ତି ତେବେ ଆପଣ ନିଶ୍ଚିନ୍ତ ରୂପରେ ତାହାକୁ ମାନେ ସଜାଡ଼ ସଜାଡ଼ନ୍ତୁ ଏବଂ ସବୁ କିଛି ଭଲ ହବ ଆଉ।
ଆଜେ ବାଜେ ତ ଖର୍ଚ୍ଚ କହିବାକୁ ଗଲେ ରହୁନି ଆଜେ ବାଜେ ଯଦି ଖର୍ଚ୍ଚ ହବ ସେଇ ମୋର ପାଞ୍ଚ ଟଙ୍କାରେ ଚକୋଲେଟ କିଣିଥିବି ଯଦି ସେ ପାଞ୍ଚ ଟଙ୍କା ଟି ମୋର ଆଜେ ବାଜେ ଖର୍ଚ୍ଚ ନହେଲେ ତ ମୋର ଆଜେ ବାଜେ ଖର୍ଚ୍ଚ କାହିଁନା ଆଜ ବାଜେ ଖର୍ଚ ପାଈଁ
ଓହୋ କିନ୍ତୁ ମୁଁ କହିଲି ନା ଆପଣ ମନେକର ଯେତେବେଳେ ବି ଆପଣଙ୍କ ପଇସା ଆସୁଥିବ ଆପଣ ଯଦି ଖର୍ଚ୍ଚ କରିଦଉଥିବେ ମୁଁ ତ ଜାଣିନାହିଁ ମୁଁ ଖାଲି ବାସ୍ କହିଦେଲି ଆପଣଙ୍କର ମାନେ ସୁବିଧା ପାଇଁ।
ନିଶ୍ଚୟ ନିଶ୍ଚୟ।
ଆଉ ଆପଣ? କଣ କହୁଥିଲେ ଯଉଁ ଆପଣ ରଥଯାତ୍ରା କଥା କହୁଥିଲେ, ରଥଯାତ୍ରା ତ ଆଉ ମାତ୍ର କିଛି ଦିନ ମାତ୍ର ରହିଲା।
ହଁ ସେ କୋଡିଏ ଦିନ ଭଳି ରହିଲା।
ହଁ ଆଉ ଏପର୍ଯ୍ୟନ୍ତ ରଥ କାମ ତ ମୁଁ ଦେଖୁଥିଲି କଣ ହେଲାଣି ବୋଲି। ଆଉ କଣ ଦେଖାଯାଉ କଣ ହଉଛି କାଠ ମିଳିଗଲା ହଁ ପରା ସେଇ ପା ସେଇ କଥା ତ ମୁଁ ଭାବୁଛି କଣ ନାହିଁ କଣ କରିବି?
ହ କିଛି ଅସୁବିଧା ନାହିଁ ଯିବା ତାହଲେ କଣ ଅଛି ବିଳମ୍ବ ଯିବା ଯେମିତି ହେଲେ ଆର ବର୍ଷ ଜାଣିଛନ୍ତି ଯୋଉ ଆମର କଣ ତା କହୁଥିଲି ଯୋଉ ମନେ ପଡୁନିମ। ହଁ ଆମର ଯୋଉ ଅମ୍ବାନୀ ଆମର ଯୋଉ ଅମ୍ବାନୀ ତାକୁ ଏ ଯୋଉ ରଖା ରେ ସବୁ ତ ଖାଇବା ବଣ୍ଟନ କରୁଥିଲେ ଅମ୍ବାନୀ
ହଁ ହଁ ହଁ ହଁ ହଁ।
ହ ଯାଇଥିଲେ ଯେତେବେଳେ ବଢିଆ ଲାଗିଲା। ସବୁଠି ତାଙ୍କର ଖାଇବା ପିଇବା ମାଗଣାରେ ସବୁଠି ମାଗଣାରେ ବିସ୍କୁଟ ଦଉଥିଲେ, ଥଣ୍ଡା ଦଉଥିଲେ ତାପରେ ବର ସକାଳୁ ସକାଳୁ ପାଇଁୁନି ସବୁ ପ୍ରକାର ଦଉଥିଲେ। ତାପରେ ସରବତ ଜୁସ୍ ସବୁ ଦଉଥିଲେ ତାପରେ ରାତିରେ ବି ସବୁ ଭଲ ଭଲ ଖାଇବା କରିଥିଲେ। ମାଗେଣା ସବୁଠି ତ ବହୁତ ବଢିଆ କରିଥିଲେ। ଆରମ୍ଭୁ ଦେଖିବା ଏଥର ସେମିତି କହୁଛନ୍ତି କି ନ ନହିଁ? ହ୍ୟାଲୋ।
ହଁ, ଶୁଣୁଛି ଶୁଣୁଛି ଆପଣ କୁହନ୍ତୁ ଆପଣ କିଛି ଇଏ ଭାବନ୍ତୁ ନାହିଁ।
ଆଚ୍ଛା, ଆଚଛା ନାଇଁ ସେତିକି କହିଥିଲି। ଏଥର କି ସେ ବର୍ଷରେ ଯଦି ସେଇ ବ୍ୟବସ୍ଥା ଟି ହବ ତାହେଲେ ଏଥର ବି ରଥଯାତ୍ରା ଟି ଆହୁରି ବହୁତ ଭଲ ଲାଗିବ ବୋଲି ମୁଁ ଆଶା କରୁଛି।
ଜାଣି ଦେଖାଯାଉ କଣ ହଉଛି। ମୁଁ ତ ଭାବୁଛି କି ଆପଣଙ୍କର ଯୋଉ କହୁଥିଲେ କି ଆପଣଙ୍କ ସେଠାରେ ମାମୁଁ ଘର ଅଛି ବୋଲି। ଯଦି ହେବ ମୁଁ ଯାଇ ସେଠାରେ ରଥଯାତ୍ରା ପାଇଁ ଟିକେ ବୁଲାବୁଲି କରି ଆପଣଙ୍କ ଘର ସେଟା ରହି ଟିକେ ଖାଇ ପିଇ କରି ଆସିଥାନ୍ତେ ଆମେ
ନିଶ୍ଚୟ ନିଶ୍ଚୟ, କିଛି ଅସୁବିଧା ନାହିଁ ଆଉ ଗଲେ ତ ମତେ ବି ବହୁତ ଭଲ ଲାଗିବ ଆପଣ ଯଦି ଯିବେ। କିଛି ଅସୁବିଧା ନାହିଁ ଆରାମରେ ବିକିକି ଆସିବୁ। ହଉ ଠିକ ଅଛି ସମୟ ହେଇଗଲାଣି। ତ ଆମେ କଣ କରିଦବା କରିବା ଉଚିତ।
ହଉ ହଉ ଠିକ୍ ଅଛି।